ହ୍ୟାଲୋ ହ୍ୟାଲୋ ହଁ ସତି
କଣ କରୁଛ?
ଆଁ ଜୋର ସେ କଥା ହୁଅ କିଛି ଶୁଭୁନି।
ମୁଁ କହିଲି ତମେ ଏଇଲେ କଣ କରୁଛ?
ମୁଁ ବି ବସିଛି। କେମିତି ଅଛ? ହାଁ
ଖାଇସାରିଲଣି
ହଁ ହଁ ଖାଇସାରିଲି।
ହୁଁ ମୁଁ ଭଲ ଅଛି।
ହଉ ଆଜି ଆମେ କଥା ହବା ଭଲ ଟପିକ ଉପରେ କଥା ହବା ହେଲା।
ହୁଁ ହଉ ତାହେଲେ ମୁଁ ତମକୁ ତମକୁ ମୁଁ ତାହେଲେ ଗୋଟେ କଥା ପଚାରୁଛି ହେଲା।
ପଚାର
ତମେ ସୋସିଆଲ ମିଡିଆରୁ କେବେ କିଛି ନୂଆ ଶିଖିଛ?
ହ ବହୁତ ଭଲ ବିଷୟ ଆଜିକାଲି ହଉଛି। ହ କିଛି ଜାଣିଛି କିଛିଟା ଜାଣିନି ଆଉ।
ହଁ ମୁଁ ମଧ୍ୟ ଅନଲାଇନରେ ଇଂଜ ଇଂରାଜୀ କହିବା ଶିଖୁଛି।
ଅ ହ ହ
କୁହ
ବହୁତ ଭଲ ବିଷୟ ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି।
କିନ୍ତୁ ବେଳେ ବେଳେ ଅପ୍ ଅନ୍ୟ ମାନର କୋର୍ସ ଟା କି ଦେଖିକି ନିଜକୁ କମ ବୋଲି ଲାଗେ।
କଣ କହୁଛ?
ମୁଁ କହିଲି କିନ୍ତୁ ବେଳେ ବେଳେ ଅନ୍ୟମାନଙ୍କ ପୋଷ୍ଟ କୁ ଦେଖିକି ନିଜକୁ କମ ବୋଲି ଲାଗେ
ଦ
ମୋ କଥା ଶୁଭା ଯାଉଛି?
ଆଉ
ହ୍ୟାଲୋ
ହ୍ୟାଲୋ ଶୁଭୁଛି?
ହଁ କୁହ
କୁହ ତମେ କୁହ ମୁଁ ରିପ୍ଲାଏ ଦେବି ମୁଁ ଦେଖିକି କହିବିନି ଶୁଭୁନି ଏନ୍ ଦୋଟ କ
ଆମେ ଗ ଆମେ ସୋସିଆଲ ମିଡିଆରେ ଭଲ ଲୋକ ମଧ୍ୟ ଅଛନ୍ତି ଆଉ ଖରାପ ଲୋକ ମଧ୍ୟ ଅଛନ୍ତି।
ହଁ କେତେ ଜଣଙ୍କ ସହିତ ଖରାପ ବି ହଉଛି।
ଅଜଣା ଲିଙ୍କ କିମ୍ବା ମେସେଜରେ ଯଦି ଆମେ କ୍ଲିକ୍ କରିକି ଦେଖିବା। ସେଇଟା ଉଚିତ ନୁହେଁ କାହିଁକି ନା ଆଜିିକାଲି ବହୁତ ଥର ଠକେଇି ଆରମ୍ଭ ହେଇଗଲାଣି।
ହଁ ସ୍କାମ ବି ହଉଛି ଆମର। ନମ୍ବର କି ପ୍ରୋଫାଇଲ ରେ କିଛି ବି ମାନେ ଆମ ବିଷୟରେ କିଛି ଦେଇଥିବା ସେଇଟା ନେଇକି ସେ ଆମକୁ ବ୍ଲାକ୍ମେଲ ବି କରୁଛନ୍ତି।
ଆମେ ସୋସିଆଲ ମିଡିଆରେ ଭଲ ବାର୍ତା ମଧ୍ୟ ସେୟାର କରିପାରିବା ଯାହା ଦ୍ଵାରା ଲୋକମାନଙ୍କୁ ବହୁତ ଭଲ ଜିନିଷ ଶିଖିବାକୁ ମିଳିବ ସେମାନଙ୍କୁ ପ୍ରେରଣା ମଧ୍ୟ ମିଳିବ।
ହଁ ଯେମିତି କି ଶିକ୍ଷା ଉପରେ ରୋଷେଇ ଉପରେ। ସେଲ୍ଫ୍ କେୟାର୍ ଉପରେ।
ହଁ ପରୀକ୍ଷା ସମୟରେ କିଛି ଦିନ ପାଇଁ ସୋସିଆଲ ମିଡିଆ କିନ୍ତୁ ବନ୍ଦ କରିବା ଉଚିତ। ନହେଲେ ସେଥିରେ ଅଧିକ ସମୟ ପଳେଇବ।
କିନ୍ତୁ ପରୀକ୍ଷା ସମୟରେ ମଧ୍ୟ ଆମକୁ ସୋସିଆଲ ମିଡିଆ କିଛି ନା କିଛି ହେଲ୍ପ କରୁଛି। ବ
ସାହାଯ୍ୟ ତ କରେ କିନ୍ତୁ ଅତ୍ୟଧିକ ବ୍ୟବହାର ଟା ପରୀକ୍ଷା ପାଇଁ ଖରାପ କରେ।
ହୁଁ ସେଇଟା ବି ସତ କ
କିନ୍ତୁ ଗୋଟେ କଥା ହେଲା ଆମେ ମୋବାଇଲ କୁ ବ୍ୟବହାର କରିବା ନା ମୋବାଇଲ ଆମକୁ ବ୍ୟବହାର ନ କରୁ କିନ୍ତୁ।
ହୁଁ ସେଇଟା ସତ୍ୟ ଗଛ। ପ୍ରକୃତରେ ମୋବାଇଲ ଆମକୁ ବ୍ୟବହାର କରୁଛି।
ହୁଁ
ସେଙ୍ଗିଙ୍ଗ
ହଉ ଆମେ ଆଉ କିଛି ବିଷୟରେ କଥା ହବା ହେଲା।
ଆଜ୍ଞା। ହୁଁ
ଆଜି କଣ ଖାଇଲୁ?
କଣ ଖାଇଲି ଭାତ ଡାଲି ଆଳୁ ବାଇଗଣ ତରକାରୀ।
ହୁଁ ଭଲ ହେଇଛି ଆଉ ସେପଟେ ହେଲେ ବର୍ଷା ହଉଛି।
ହଁ ବହୁତ।
ଆମର ବି ଏପଟେ ସକାଳୁ ବର୍ଷା ଲାଗି ରହିଛି।
ହ ବର୍ଷାରେ ଗରମ ଗରମ ଖାଇବାକୁ ବହୁତ ଇଚ୍ଛା ହୁଏ।
ଗରମ ଗରମ ଖାଇବା କି ପକୁୋଡି ଆଳୁ ଚକ ହେଇଥିବ ସିଙ୍ଗଡା।
କିନ୍ତୁ ତେଲ ଦେହ ପାଇଁ ବହୁତ ଖରାପ।
ହଁ କିନ୍ତୁ ବର୍ଷା ପାଗରେ ଟିକେ ଟିକେ ଗୋଟେ ଗୋଟେ ଦିନ ଚଳିଯାଏ।
ହଁ
ତାପରେ ଯୋଗ କରିଦେଲେ କି ପ୍ରାଣାୟାମ କରିଦେଲେ ଦେହ କଣ ଠିକ ହେଇଯିବ।
ହଁ।
ତମେ ଯୋଗ କର।
ହଁ ଯୋଗୁ। ମେଡିଟେଶନ୍ ଗୋଟେ ହି କରରେ।
ଭଲ ଦେହ ପାଇଁ ସେଇଟା ବହୁତ ଭଲ ଝିଅ ମାନଙ୍କ ପାଇଁ ବି।
ତମେ କର।
ହଁ ମୁଁ ସୂର୍ଯ୍ୟ ନମସ୍କାର। କରେ ତାପରେ କପାଳ ଭାତି କରେ ଆଉ ବାକି। ସେ ଯୋଉ ଟିକେ ଚାଲିବା ଟାଇପ ର ଦୌଡନ୍ତି ହାଲକା ହାଲକା ସେତିକି। ଆଉ ବେଶୀ କିଛି କରିବାକୁ ସମୟ ମିଳେନି ମତ।
ହଁ ଉଁ। ଆଉ।
ତମୁକୁ ବର୍ଷା ଦିନ ଭଲ ଲାଗେ ନା ଶୀତ ଦିନ ଭଲ ଲାଗେ?
ନା ବର୍ଷା ଦିନ ମୋର ଜମା ବି ଭଲ ନାହିଁ ଗରିବ ମାନେ ସବୁ ଓଦା ହୋଉଥିଲେ ସେଇଟା ମତେ ବହୁତ। ଖରାପ ଲାଗେ ଯଦି ମୁଁ କଲେଜ ଯାଏ ଦେଖେ। ଛୋଟ ଛୋଟ ପିଲାମାନେ ବି ଓଦା ହେଇ ଯାଇଥିବେ। ଦେହ ଖରାପ ହୋଉଥିବ ଆଉ ବାହାରୁକୁ ଗଲେ ଫେଚେ ଫେଚେ କାଦୁଅ ଲାଗିବ ମୋତେ ଯମା ଭଲ ଲାଗେନି।
ହଁ ମତେ ବି ସେଇୟା ଶୀତ ଦିନ କିନ୍ତୁ ବହୁତ ବଢିଆ ଲାଗେ। ଶୀତ ଦିନେ କାରଣ ଥଣ୍ଡା ଥଣ୍ଡା ପବନ ଦିଏ।
ମତେ ବି ଶୀତ ଦିନ ଭଲ ଲାଗେ କିନ୍ତୁ ମୋର ଡ୍ରାଏ ସ୍କିନ୍ ବୋଲି ଫେସ୍ ବହୁତ ଡ୍ରାଏ ହେଇଯାଏ ସେ ଯେ ମତେ ଖରା ଦିନେ ବହୁତ୍ ପସନ୍ଦ।
ମୋର ବି ସେୟା ମୁହଁରେ ଧଳା ଧଳା ଦାଗ ପଡିଯାଏ କିନ୍ତୁ ସକାଳୁ ଉଠିକି ଶୀତ ଦିନେ ଘା ସ ଉପରେ ଚାଲିବାକୁ ବହୁତ ବଢିଆ ଲାଗେ।
ହଁ ସତ କଥା ସେଇଟା ବି।
ଆଉ ଶୀତଦିନେ ସବୁଠୁ ଭଲ ଜିନିଷ ହେଲା ଶୋଇବାଟା।
ହୁଁ ହୁଁ। ଶୀତଦିନେ ନୂଆ ନୂଆ ସ୍ଵେଟର ବି ଆସେ କିଣିବା ପାଇଁ ବହୁତ୍ ମନପସନ୍ଦ ହୁଏ। ପିନ୍ଧିବା ପାଇଁ ବି ବହୁତ ଭଲ ଲାଗେ।
ହଁ କିନ୍ତୁ ସେ କିଣା କିିଣି ଭିତେରେ ବହୁତ ପଇସା ବି ଖର୍ଚ ହେଇଯାଏ ପରେ ସେଟା ଜଣାପଡେ ପଇସା।
ହୁଁ। ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ତାପରେ ଛୋଲେ ମି ଛୋଲେବୁଟ ମିକ୍ସ ତରକାରି। ଶାଗ ଭଜା ତାପରେ ଛଚିନ୍ଦ୍ର ଭଜା ଭେଣ୍ଡି ଭଜା ଝୁଡୁଙ୍ଗ ଭଜା।
ଏତେ ପ୍ରକାର ଆଇଟମ୍ ଖାଇଦେଲ ଆଉ କଣ।
ଆଜି ଘରେ ଥିଲୁ ତ ସେଥିପାଇଁ ଟିକେ ଅଧିକ ପ୍ରକାର ହେଇଥିଲା ଆଉ।
ତମେ ଆଇଟମ୍ କଲ ନା ମାମା?
ହଁ ବୋଉ କାଟିଦେଲା ପରିବା ତାପରେ ମୁଁ କରିଦେଲି ଆଉ ମିଶିକି କରିଦେଲୁ।
ଆଉଥରେ କହିଲେ କଣ କଣ ଖାଇଲେ?
ଭାତ ଛୋଲେବୁଟ ମିକ୍ସ ତରକାରୀ ତାପରେ ଶାଗ ଭ ଜା ଭେଣ୍ଡି ଭଜା ଛଚିନ୍ଦ୍ରା ଭଜା ଝୁଡଙ୍ଗ ଭଜା।
ଛଚିନ୍ଦ୍ରା ଭଜା ସେଇଟା କଣ?
ଛଚିନ୍ଦ୍ରା ହଉଚି ଗୋଟେ ଗ୍ରୀନ ଆଉ ହ୍ଵାଇଟ ମିକ୍ସ ଟାଇପ୍ ର ଗୋଟେ। ଏ ଗୋଟେ ଲମ୍ବା ହେଇକି ଗୋଟେ ପରିବା ହେଇଥାଏ ଝୁଡୁଙ୍ଗ ଟାଇପ ର ଟିକେ ମୋଟା ହେଇକି।
ଉଁ ହୁଁ।
ତାକୁ ଗୋଲ ଗୋଲ କାଟିକିରି ତେଲରେ ପକାହବ ତାପରେ ଲୁଣ ହଳ ଦୀ ମସଲା ଗୁଣ୍ଡ ଲଙ୍ଗା ଗୁଣ୍ଡ ଦିଆ ହେଇକି ତାକୁ ଭଜା ହୁଏ।
ଓହୋ ବଡିଚୁରା କେମିତି କରନ୍ତି?
ବଡି ଚୁରାରେ ପ୍ରଥମେ ବଡିକୁ ଭଜା ହବ ବଡିକୁ ଭାଜିଲା ପରେ ହେମଦ ତାହାକି ଶିଳପୁଆରେ ବଡି ରସୁଣ ତାପରେ କଞ୍ଚା ଲଙ୍କା ଲୁଣ ଦେଇକି ତାକୁ। ଛେଚି ଦିଅନ୍ତି।
ହୁଁ। ସେଇଟା ଛେଚିବା ବହୁତ କଷ୍ଟ।
ଶିଳପୁଆରେ ତାହେଲେ କଲେ ସୁବିଧା, କାହିଁକି ନା ଶିଳରେ ବାଟିଲା ଟାଇପ୍ ର ବାଟି ଦେଲେ, ଗୁଣ୍ଡ ଆରାମସେ ହେଇଯାଏ।
ମତେ ବାଟିବା ଜଣା ନାହିଁ।
ତାହେଲେ ତମେ ଗ୍ରାଇଣ୍ଡର ରେ ହିଁ କରିଦବ, ସେଇଟା ସବୁଠୁ ଭଲ ତମ ପାଇଁ।
ଏବେ ତ ସବୁ ଡିଜିଟାଲ।
ହଁ, ଆଉ କିଏ ଏତେ ପରିଶ୍ରମ କରୁଛନ୍ତି।
ହୁଁ।
ନା ଆଜିକାଲି ଦୁନିଆରେ କାହା ପାଖେ ଏତେ ସମୟ ନାହିଁ ଏତେ ପରିଶ୍ରମ କରିବାକୁ।
ପରମ୍ପ ସେଇ ସଂସ୍କୃତି ସେଇ ପରମ୍ପରା ସବୁ ଶିଖିବା ଦରକାର ଆମେ ବି।
କାହିଁକି ନା ତା ଦ୍ଵାରା ଆଉ ଯୋଗ ଏଇ ସବୁ କରିବାକୁ ପଡେନି ସେଇଥିରେ ହିଁ ହେଇଯାଏ। ବହୁତ ପରିଶ୍ରମ।
ହଁ, ଦେହ ବି ସୁସ୍ଥ ରୁହେ। ବଳ ବି ରୁହେ।
ତମକୁ କଣ ପିଠା ତିଆରି କରି ଆସେ?
ପିଠା ମାନେ ଏମିତି ଛଣାଛଣି କରିବା ଆସେ।
ହୁଁ।
କରେ ଆଉ।
କୋଉ କୋଉ ପିଠା?
ପିଠା ମାନେ କଣ କହିଲ, ପକୁଡି ଆସିବ। ତାପରେ ବ୍ରେଡ ଚପ୍ ଆସିବ, ତାପରେ ଆଉ କଣ? ଆଉ ଅଣ୍ଡା ଅଣ୍ଡା କହୁଛି ମାଛ ଅଣ୍ଡାର ପକୋଡି ଆସେ। ସବୁ ପ୍ର ବାଇଗଣ ଚପ୍, ଆଳୁ ଚପ୍ ସବୁ ସେଇଗୁଡା ଆସେ।
ଓହୋ, ମତେ ଯୋଉ ସବୁ ଖାଇବା ଟିକେ ଟିକେ ପସନ୍ଦ, ସେଇ ସବୁ ଖାଇବା ତମକୁ ଆସେ ଆଉ।
ହୁଁ।
ହୁଁ ହୁଁ। ଚକୁଳି ପିଠା ଆସେ?
ହଁ ଆସେ।
ହୁଁ। କିନ୍ତୁ ସବୁଠୁ ଭଲ ଲାଗେ ପୋଡପିଠା।